ହଁ ଆ କଣ କରୁଥିଲ?
ମୁଁ ଏଇ ବସିଛି ଆଉ ବାହାଘର କେତେ ବର୍ଷ ହେଲା?
ମୋର ମୁଁ ଦି ହଜାର ଅଠରରେ ବାହାହେଇଥିଲି।
ଆଉ କଣ ପଢାପଢି କରିଛ?
ହଁ ଏଇ ଗ୍ରାଜୁଏସନ ତ କରାହେଇଛି ଆଉ।
ଆଉ ଆଗକୁ ଆଗକୁ ଆଉ ପଢିଲନି?
ନାଇଁ ଆଗକୁ ମୁଁ କମ୍ପିଟେଟିଭ୍ ପ୍ରିପ୍ଯାରେସନ୍ କରୁଥିଲି। ଗମେଣ୍ଟର ତାପରେ ଯୋଉ ଆମର‌ ହୁଁ ଓ ଲେବୁଲ କଲି ଓକାକରେ କୋର୍ସ କମ୍ପୁଟରର ବ୍ୟାଙ୍କିଙ୍ଗ୍ କୋଚିଙ୍ଗ୍ ନଉଥିଲି ବ୍ୟାଙ୍କିଙ୍ଗ୍ କୋଚିଙ୍ଗ୍ ନେଲା ବେଳକୁ ଆମର୍ ଜେନେରାଲ ନା? ହଉ ମୋର ଏମିତି ଦି ତିନି ମାର୍କ। ପାଇଁ କଟିଯାଏ। ତାପରେ ବିଏଡ୍ ରେ ପକେଇଲି ବିଏଡ୍ ରେ। ଏମିତି ଗୋଟେ ଦି ମାାର୍କ ପାଇଁ କଟିଗଲା। ଏମତି ଏମିତିରେ ଅନଉ ଉଁ ଉଁ ବୟସ ଅଧା ପଳେଇଲା।
ହୁଁ ହୁଁ ହୁଁ।
ଛୁଆ ହେଲା ପରେ ଆଉ କିଛି କରିହଲାନି ତାପରେ ଏମାନଙ୍କୁ ଯାହା ଏମାନଙ୍କ କଥା ବୁଝିଲା ବେଳକୁ ସିଏ ପାଠ ପଢୁଛନ୍ତି ତାଙ୍କୁ ଟିକେ ପଢୁଛି ମୁ ଟିଉସନ୍ ଛାଡ଼ୁନି। ହଁ କ୍ଲାସ ୱାନ୍ ହେଲା ଏବେଠୁ ହ ଟ୍ୟୁସନ ଛାଡ଼ିବି।
ହଁ ହଁ ହଁ ଆଉ ହଜବେଣ୍ଡ କଣ କରନ୍ତି?
ହେ ସେ ସେ ପ୍ରାଇଭେଟରେ ଅଛନ୍ତି।
ପ୍ରାଇଭେଟ କଣ ମାନେ ମୋ ହଜବେଣ୍ଡ ଡି୍ଷ୍ଟିବ୍ୟୁଟର ଅଛ ଅଛନ୍ତି। ଯୋଉ ପ୍ରାଇମ ଡାବର ମାନେ ସେ ଆମ ଏଇ ଭଗରାଇ ଡିଷ୍ଟ୍ରିକଟ ଅଛି ଡିଷ୍ଟ୍ରିବ୍ୟୁଟର ଅଛନ୍ତି ପ୍ରାଇମ୍ ଡ଼ାବର ହଁ।
ଘର କେତେ ବର୍ଷ ହେଲାଣି?
ମୋର ଦୁଇ ହଜାର ଦଶ ରେ ବାହାଘର ହେଇଥିଲା ଷୋହଳ ବର୍ଷ ହେଇଗଲାନି।
ଦୁଇ ହଜାର ଦଶରେ ନା ମୋ ଦିଦି ବା ହେଇଥିଲା ଦୁଇ ହଜାର ଦଶ
ତମ ଦିଦି ଆଜିରେ ମୁଁ ହେବି ଆଉ
ହଁ ହଁ। ତ ପିଲା ଟିକେ ବଡ ବଡ ନା ହଉ ମୋର ଦିଇ ହଜାର ଦଶ ରେ ବୋଧେ ମୁଁ ପ୍ଲସ ଟୁ ପଢୁଥିଲି ବୋଧେ
ହଁ ହଁ ମୁଁ ଜାଣିଛି ଜାଣିଛି ଶୁଣିକି ମୋର ଦି ହଜାର ଦଶରେ ଗ୍ରାଜୁଏସନ ତାପରେ ଦି ତିନି ମାସ ପରେ ମୋର ମ୍ୟାରେଜ ହେଲା ହେଲା ଦିଇ ହଜାର ତେରରେ ମୋର ବଡ ପୁଅ ଦିଇ ହଜାର ସତ ରେ ସାନ ପୁଅ ଲାଷ୍ଟ
ମୋର ତେରରେ ମୋର ପ୍ଲସ ଥ୍ରୀ ସ
ହଁ ହଉ ମୁଁ ଦିଦି ଭଳିଆ ହେବି ଆଉ ଆଉ ମାନେ ଘରେ ହଁ ହଁ ସାଙ୍ଗ ସାଙ୍ଗ ନିହାତି ଦି ସାନ ଭଉଣୀ ବଡ ଭଉଣ ମୋର ବି ଗୋଟେ ଭଉଣୀ ଅଛି।
ଏଇଟା କଣ ମାନେ ଆମେ ଫୋନ କରୁଛେ ଫ୍ରେଣ୍ଡ ମାନଙ୍କୁ ନା।
ନିଶ୍ଚିତ ନିଶ୍ଚିତ ଭଉଣୀ ମାନେ ସାଙ୍ଗ ସମସ୍ତେ
ଆଉ ମତେ ଟିକେ ମାନେ ମତେ ଟିକେ ମୁଁ ବହୁତ ଫ୍ରେଣ୍ଡଲି ହେଲା ମତେ ସମସ୍ତେଙ୍କ ମି ସ ବହୁତ ଭଲ ଲାଗେ ଆମ ଜଲଦି ମିଶି ବିି ଯାଇ ହେଲେ।
ହୁଁ ହୁଁ ମିଶିବା ଭଲ ଏକଚୁଆଲି ଆମେ କୋଉ କୋଉ ଜାଗା ଟା ବଡ କଥା ନୁହେଁ ଆମର କଥା କହିବା ଶୈଳୀ ଯଦି ଆମେ ସମସ୍ତଙ୍କରେ ମିଶିବା ଶୈଳୀରେ ରହିବ ନା
ଆଉ ମତେ ସେଇ ଯୋଗୁ ମାନେ ସମସ୍ତେ ବହୁତ ଭଲ ପାନ୍ତି ମାନେ କହନ୍ତି ମାନେ ଏ ପିଲା ଟା କେତେ ଠିକ କଥା ହଉଛି ପଡା ମିକ୍ସିଂ ପିଲାଟା ପିଲା ଅଛନ୍ତି ଗର୍ବ ଦେଖିବେ କଥା ଥାଭିଲି। ମାନେ ଏଠି ବୋଲି ନୁହେଁ ସବୁ ସେଠି ବି ସାସୁ ଘରେ ବି ସମସ୍ତେ ମତେ ଭାରି ଭଲ ପାଆନ୍ତି। ବାହାର ପାଖ ପଡୋଶୀ ବି ଆସନ୍ତି କଥା ହବାକୁ ମୋ ଭାରି ଭଲ ପିଲଟା।
ହଁ ବା ସେଇ ଆମେ ବି ସେଇଆଡ ଗାଁରେ ରହୁଛୁ ଆମର ବି ସହି ପଡିଶା ଅଛି ଆମ ଘର ଯୋଉ କାକା ଶ୍ୱଶୁର ଘର ବି ଅଛି ତାଙ୍କ ଘର ବି ଯାହା ମାନେ ଅଛନ୍ତି ସବୁ ମିଶି ମିଶା ବସିଲୁ ଗୋଟେ ଖଟି କଲୁ ହଁ ହଁ ହଁ ମୋର ଯା ମୁଁ ଆଉ ତାଙ୍କ ଘର ଦିଜା ଏମତି ମିଶିକି କଥାବାର୍ତ୍ତା କଲ ହେଲା।
ହଁ। ସେଟା ଭଲ ଲାଗେ ମାନେ କେତେ ଜଲଦି ସମୟ ପଡେଇ ଜଣା ପଡିବନି ଆଉ କଣ ସବୁବେଳେ ଆମେ କଣ ଗୃହିଣୀ ଆମେ କଣ କୁଆଡେ ଯାଉଛ ମାନେ ଆମର ବି ଟିକେ ମନୋରଞ୍ଜନ ଦରକାର ଖାଲି କଣ ଟିଭି ମୋବାଇଲ ଦେଖିଦେଲେ ହେଇଯିବ କି।
ହୁଁ ହୁଁ ହୁଁ।
କଥାବାର୍ତ୍ତା। ବି ଆମେ ଆମ ମନ କଥାଟା ଟିକେ କହିଦବା।
ନିହାତି ନିହାତି ନିହାତି ଘରେ କାମ କରିକି ବ୍ୟସ୍ତବହୁଳ ଜୀବନରେ ରହିଲା ପରେ ବି ମୋ ମୋ ହଜବେଣ୍ଡର ଟିକେ ଅଫିସିଆଲି ଖାତା କାମ ବି ମୁଁ ଟିକେ କରେ ମାନେ ଯୋଉ ରାତିରେ ଫ୍ରି ହୁଏ ସେତେବେଳେ କରେ ମୋ ସାନ ପୁଅକୁ ଟିକେ ଦେଖ
ନାଇଁ ନାଇଁ ମୁଁ ବି ଗ୍ରାଜୁଏସନ। ମୁଁ ବି ସେ ଗ୍ରାଜୁଏସନ ପାସ ନିଶ୍ଚିତ ନିଶ୍ଚିତ ମୁଁ ଟୋଟାଲ ସେଇଟାକୁ ମୁଁ ବହୁତ ମାଇଣ୍ଡ କରେ କାହିଁକି ସକାଳ ରାତି ପାଇଲା ଠୁ ଘରର ମାନେ ଯୋଉ ଗାଁରେ ମାନେ ଆମର ବାସି ବାଟି ତ ଅଛି। ଅଛି ସେଟା ସରିଲା ପରେ ଗାଧୁଆ ବି ସାରିକି କି ଛୁଆଙ୍କୁ ସ୍କୁଲ ବାହାର କରିକି ମୁଁ ପୂଜା ସାରିକି ଟିକେ ନ୍ୟୁଟ୍ରିସନ ସେଣ୍ଟର ଯାଇ ଘଣ୍ଟେ ଦି ଘଣ୍ଟା ପାଇଁ ଆସିକି ପୁଣି ରୋଷେଇ ବାସ ଯେହେତୁ ଘରେ ସାନ ବୋଉ ନାଇଁ ନାଇଁ ମୁଁ ସକାଳେ ହିଁ ଯାଏ।
ତମେ କଣ ଶାଢୀ ଶାଢୀ ନା
ହଁ ସା ନାଇଁ ନାଇଁ ଶାଢୀ ଶାଢୀ ପିନ୍ଧିକି ମୁଁ ଏକ୍ସରସାଇଜ ଶାଢ଼ୀ ହେଲା। ମୁଁ ଗୁଞ୍ଜେ ସେଠି ହଁ ଆରାମସେ। ସେ ମୁଁ ଟିକେ ଗୁଞ୍ଜି ଦିଏ ଗୁଞ୍ଜି ଦେଇକି ଆରାମସେ, ଯୋଉ ଫ୍ରି ହାଣ୍ଡ ଏକ୍ସରସାଇଜ ଯୋଉ ୟୁଟୁବରେ ଅଛି ହେଲା କି ଅଧଘଣ୍ଟେ ସେଇଟା ମୁଁ ଆରାମ ସେ କରିବାରେ ଅଭ୍ୟାସ ତ ହେଇଗଲାନି ମୁଁ ପା ପାଞ୍ଚ ବର୍ଷ ପାଖାପାଖି ନ୍ୟୁଟ୍ରିସନ ହେନିନି ମୁଁ ପାଞ୍ଚ ବର୍ଷ ପାଖାପାଖି ଡେଲି ବେସିସ୍ ରେ ମୁଁ ଉଁ ମାନେ ଏ
ଯେ ମତେ ତମର କଣ ଡାଏଟ ଫାଏଟ କିଛି କୁହା ହଉଛି କେମିତି ପତଳା ହବ କଣ କୁହା ହଉଛି ମାନେ
ପ୍ର଼ଶନାଲ ପ୍ର଼ଶନାଲ ମତେ ଫୋନ କରିବ ମୁଁ କହିଦେବି ହେଲା। ମୁଁ କହିଦେବି ବତେଇଦେବି ହେଲା। ନାଇଁ ନାଇଁ ଖାଇବାରେ ଦେଖ ଖାଇବା କୌଣସି ଖାଇବା ବନ୍ଦ କଲେ ଯେ ପତଳା ହେବନି। ଖାଇବା ବନ୍ଦ କରିଦେଲେ ହିଁ ମୋ ପାଇ ଯିବେ। ବୁଝିପାରୁଛ ନା ତ ଖାଇବାର ଗୋଟେ
ହଁ ତାପରେ ମୋର କଣ କି ମୁଁ ଚିନି ବେଶୀ ଖାଏନି। କିନ୍ତୁ ଯୋଉ ମୁଁ ଯୋଉ ଚା ପିଇବି ମୋର ଟୋଟାଲି ଦି ଟାଇମ୍ସ।
ନାଇଁ ଯ ଚାହା ଟା ଜମା ପିଅନି। ଚାହା ପିଇଲେ ହିଁ ଫେଟ୍ ବଢେ। ହେଲା କି ଚାହାରେ ବହୁତ ଟକ୍ସିନ୍ ଥାଏ। ଚାହାଟା ତା ପାଇଁ କି ଆମେ ଏବେ ଯୋଉ ନ୍ୟୁଟ୍ରିସନ ର ଗୋଟେ ଚା ଭଳିଆ ଅଛି। ଏତେ ମାଇଣ୍ଡ୍ ଫ୍ରି କରେ ଗରମ ପାଣିଲେ ପିଉ ଗୋଟେ ଗ୍ଲାସ ହେଲା। ପିଇ ଦେଲା ପରେ ଜେରକମ ମାଇଣ୍ଡ୍ ରିଲାକ୍ସ ହେଇଯାଏ। ଯେମିତି ତମେ ଚାହା ପିଇକି ରିଲାକ୍ସ କରୁଛ ନା। ଏଟା ଚାହାର ଛୋଟ ଛୋଟ ଗ୍ଲାସ ରେ ପିଉଛ। ସେମତି ସେଥିରେ କି କ୍ଷୀର ପଡୁଛି, ଚିନି ପଡୁଛି, ସେଇଟା ହଉଛି ବିଷ ହେଇଯାଉଛି। ଆମର ଏଟାର ଟକ୍ସିନ ବାହାର କରିବା ପାଇଁ ସେଇଟା ଗରମ ପାଣିଲେ ପିଉଛୁ। ସକାଳେ ସନ୍ଧ୍ୟା ଆମେ ପିଉଚୁ। ଆଉ ଯେତେବେଳେ ମନ ହେଲେ ବି ପିଇ ଦେଇପାରୁ। ବା କି ସକାଳ ସନ୍ଧ୍ୟା ସେଟା ରେଗୁଲାର ଯାହାକି ଆମକୁ ଦେହଟା ରିଫ୍ରେସ ରଖେ ହେଲା ବଡି ଫ୍ରି ରଖେ। ସେଟା ପ ମୁଁ କଷ୍ଟ୍ କହିଦେବି ଫ୍ରି ହୁଅ ମୁଁ କଥା ହେଇଯିବି ହେଲା। ଆଉ ସେଟାର ମୁଁ କେତେ କଷ୍ଟ୍ କଣ ଆଉ ଆମେ ଏଇଟା ଅଲ୍ ଇଣ୍ଡିଆ ବେସିସ୍ ସେରା ବି ଦେଇ ପାରୁଛି।
ମୁଁ ଲାଗୁଛି ମୁଁ ସେଇଟା ଦେଖିଛି କାଣ ଆମର ସେଇଠି ଜଣେ ସାଇଡ଼ରେ ଜଣେ ଦିଦି ରୁହନ୍ତି ଘର୍ ପାଖେରେ ଖୋର୍ଦ୍ଧାରେ। ସିଏ ଗୋଟେ ଡବା ବହୁତ୍ ଗୁଡା ଆଣିକି ମତେ ଦେଖଥିଲେ କହିଲେ ଏଇଟା ଖାଇଲେ ବହୁତ ଭଲ।
ନାଇଁ ନାଇଁ ଏକ୍ଚୁଆଲି ଯୋଉ ନ୍ୟୁଟ୍ରିସନ୍ ମୁଁ ନଉଛି ଖାଲି ବଡି ୱେଟ୍ ବଢିଆ ନାହିଁ, ଇଏ ବଡି ମେଣ୍ଟେନ୍ କରି ରଖ୍ ରଖିବ, କୌଣସି ଡାଇବେଟିସ୍ କୋଲେଷ୍ଟର ହଁ ହଁ ହଁ ହଁ ବୁଝିପାରିଛ ମୁଁ ଏଟା ପର୍ସନାଲ୍ କଲ୍ କରିକି କ କଥା ହେଇଯିବି କଣ ଡାଇଟ୍ ପାଲ୍ ଆଉ ସ ତ କଥା ସେଇଟା ନେଲା ପରେ ଯିଏ। ଖାଇଛି ତାର ମଜା ନେଇଛି ମୁଁ ଦେଖ ପାଞ୍ଚ ବର୍ଷ ଦିଇ ହଜାର କୋଡିଏ ମସିହାରୁ ଖାଉଛି ଏବେ ପର୍ଯ୍ୟନ୍ତ ମୁଁ ଛାଡି ପାରୁନି।
ଓହୋଃ, ମାନେ ମତେ ମୋର କଣ ଟିକେ ଦରକାର ନା ମାନେ ମୁଁ ଯେତେ ନ୍ୟା ଚୁରାଲି ମନ୍ ମାନେ କଣ ଖା
ନାଇଁ ନାଇଁ ଏଇଟା ନ୍ୟାଚୁରାଲି ଦେଖ ଏଇ ଯେ‌ ଶୁଣ‌ ନାଇଁ ନାଇଁ ଶୁଣ ଶୁଣ ଏଇଟା ଆମେ ଯେ ଅ ମୁଁ କହୁନି କି ଏଇଟା ହଉଛି ଡକ୍ଟରମାନଙ୍କ ରିସର୍ଚ ଯୋଉ ଆମ ଅଳ୍ ହଁ ହଁ ହଁ ହଁ ଏଟା ମାନେ କୋ ପ୍ରତ୍ୟେକ ପାର୍ଟର ଡକ୍ଟର, ଦାନ୍ତ ପାଇଁ ଅଛନ୍ତି ବ୍ରେନ୍ ପାଇଁ ଅଛନ୍ତି ସବୁ ଡକ୍ ରିସର୍ଚ୍ଚ କରି ବାହାର କରିଛନ୍ତି ଆଉ ଦେଖ ଏ ସବୁ ଜିନିଷ ଯଦି ଜଣେ ଖାଇକି ଯଦି ରୋ ଧରାଯାଉ ମୁଁ ଖାଇଲି ମୁଁ ଖାଇଲା ପରେ ମୋ ଉପରେ ଯଦି କିଛି ସାଇଡ୍ ଇଫେକ୍ଟ୍ ହେଲା ତ ଲୋକମାନେ ଖାଆନ୍ତିନି ଆମର ଅଲ୍ ଇଣ୍ଡିଆ ବେସିସ୍ ଅଲ ୱାର୍ଲଡ ବେସିସରେ ଲୋକମାନେ ଖାଉଛନ୍ତି ହେଲା। ତ କାହାରିରେ ଏଥିରେ ବହୁତ୍ ବୋ ବହୁତ ବେନିଫିଟ୍ ଅ ଛି ହେଲା ମୁଁ ପର୍ସନାଲି କଲ୍‌ ଯେ ବେଳେ କରିବି କହିଦେବି ହେଲା, ହେଲା ଏଟା ଆଉ ତାପରେ ଶାଶ୍ ଶାଶୁ ଶଶୁର ଅଛନ୍ତି ନାଇଁ?
ହଁ ନାଇଁ ଶଶୁରଅଅ ଏବେ ଏକ୍ସଫାୟାଡ୍ କରିଗଲେ ଶାଶୁ ଅଛନ୍ତି।
ହଁ ହଁ ଆଜ୍ ଯାଆ ଭଲ?
ହଁ ଯାଆ ଯାଆ ବଡ। ଏମାନେ ଦି ଭାଇ ନଣନ୍ଦ ଜଣେ ଭାଇ ଯାଇଛନ୍ତି ବୋଲଗଡ ଆଡେ।
ହୁଁ ହୁଁ ନାଇଁ ନାଇଁ ନାଇଁ ସେପଟେ ଆଉ ମତେ ଜଣା ନାହିଁ ହେଲା, ଆକ୍ଚୁଆଲି ମତେ ଖୋର୍ଦ୍ଧା ଭୁବନେ
ହୁଁ ହୁଁ ହୁଁ ମୁଁ ବି ଖାଲି ଖୋର୍ଦ୍ଧା ବିଷୟରେ ଜାଣିଥିଲି କାଇଁ ନା ମୁଁ ଭୁବନେଶ୍ବରରେ ଜନ୍ମ ଭୁବନେଶ୍ ରେ ମୋର ସ୍କୁଲ୍ ଏଇଠି ମୋର କଲେଜ ହେଲା ଆଉ ମୁଁ ଯେତେବେଳେ ଫାଷ୍ଟ ଖୋର୍ଦ୍ଧା ଗଲି ତ ମୁଁ କିଛି ଜାଗା ଜାଣିିନଥିଲି ଆସ୍ତେ ଆସ୍ତେ ମାନେ ବୁଲିଲା କେତେ ଜାଗା ଅଛି ଆ ଭିତରେ ବହୁତ ବଢିଆ ବଢିଆ ଜାଗା ବି ଅ କିଛି ବୁଲିବା ପାଇଁ ଉଗ୍ରତାର ମନ୍ଦିର ଶୁଣିିକି ସେଥିପାଇଁ ଉଗ୍ରତାରାଙ୍କ ମନ୍ଦିର ଗୋଟେ ଅଛି।
ନାଇଁ ଉଗ୍ରତାରା ହଁ ଶୁଣିଛି ଉଗ୍ରତାରା ଟା ଶୁଣିଛି ଉଗ୍ର ତାର ଟା ଶୁଣିଛି।
ସେ ପୁରା ପ୍ରତ୍ୟେକ ଠାକୁରାଣୀ ନା ମାନେ ତାଙ୍କ ମନ୍ଦିର ଟା ମାନେ ବଢିଆ ଜାଗାରେ ଅଛି। ଦିପଟା ଏମିତି ବଡ ବଡ କୁଣ୍ଡ ଟାଇପ ରହିଛି ପଛ ସାଇଡ ରେ ମନ୍ଦିର ଟା ପୁରା ବଢିଆ ଆସ ସେ ମାନେ ତିଆରି କି ମାନେ ଟାଇପ ର ହେଇଛି ତାପରେ ସେଠି ଯିଏ ଯବ ଖାଇବ ବି ତାଙ୍କର ମିଲ୍ ଦଉଛନ୍ତି ତାଙ୍କର ମାନେ ବଢିଆ ହେଇଛି ଜାଗା ଟା ଆମର ସେଇଠି ମାନେ ପ୍ରତ୍ୟେକ ଠାକୁରାଣୀ
ଆମର ବି ଏପଟେ ଅଛି ଯୋଉ ଆମର ପ୍ରସିଦ୍ଧ ବାବା ଭୂସଣ୍ଡେଶ୍ଵର ବହୁତ ମାନେ ହଁ ସେଟା ମାନେ ସେଟ ତମ ଭୁବନେଶ୍ଵର ସାଇୁ ବି ଆସିକି ସବୁ ଦର୍ଶନ କରିବା ପାଇଁ ଯୋଉଟା ଯୋଟ ଟୁରିଜିମରେ ଆସନ୍ତି ହେଲା କୁହନ୍ତିନି ସେଇଟା କୁହନ୍ତିନି ତମ ଲିଙ୍ଗ ବାବା ଭୂସେଣ୍ଡେଶ୍ଵର ହେଲା
ହଁ ହଁ ହଁ ଶୁଣିଛି ହଁ।
ଏସିଆର ବୃହତମ ଲିଙ୍ଗ ସେଟା ଯାହା ଯେହେତୁ ଆମ ଅ ଓଡିଶା ଭିତ ସେଟା ବଡ ଏସିଆର ବୃହତମ ଲଙ୍ଗ ବହୁତ ବଡ ବହୁତ ବଡ ମୁଁ ଫଟୋ ରଖିଯିବି କେତେବେଳେ ବର୍ଷ କାଲି ପଠେଇକି ଦେଖିଦବ ବହୁତ ବଡ ଫଟୋ ହେଲା ଆଉ ମାନେ ସେ ହଁ ସେଇଟା ବି ଆମର ଗୋଟେ ଦର୍ଶନୀୟ ସ୍ଥାନ ତାପରେ ବାବା ଚନ୍ଦନେଶ୍ଵର ପୀଠ ଅଛି। ବି ସେ ବହୁତ ଜାଗାରୁ ଅସିଛି।
ମୁଁ ତ ଟିକେ ମାନେ ମୁଁ ଶିବଙ୍କୁ ପୂଜା କରି ଟିକେ ମୋର ସୋମବାର ଟା ମୋର ଶିବଙ୍କ ଭକ୍ତ ଆମେ
ଶିବ ଭକ୍ତ ମୁଁ ବି ସୋମବାର ପ୍ରତି ସୋମବାର ଶିବ ମନ୍ଦିର୍ ଯାଏ
ଆମ୍ ମାନେ ଯିବି ଏଇ ଯୋଉ ବାର ମାସି ସୋମବାର୍ ସେଇ ସୋମବାର୍ ମୋର ଚାଲିଛି
ସୋମବାରେ କଣ କରୁ ଏମିତି ଭାତ ଖାଉ କି ଧର ପିଆଜ ରସୁଣ ଟା ଖାଉନୁ
ହଁ ନାଇଁ ଆମର ଅରୁଆ ଖାଲି ଖାଉ ଖାଉ କିନ୍ତୁ ହଁ
ତ୍ର ମାସ ସୋମବାର୍ ତା ମୁଁ ଟା ସମ୍ବର ଟା ସେଇଟା ମାନେ ହବିଷ କରେ ବୁଝିପାରୁଛ, ଆମର ଏପଟେ ଚୈତ୍ର ମାସରେ ମାନନ୍ତି କାହିଁକି ଆମର ବାବା ଚନ୍ଦନେଶ୍ଵର ପୀଠରେ ଯୋଉ ଭ ତ ପୋଡନ୍ତି ନା
ହଁ ।
ଆମେ ଚୈିତ ମାସରେ ଚା ଏଟା ସୋମବାର ପାଳୁ ପୁଣି ଏଠି ଭକ୍ତ ପଡିଲେ ଏଠି ବାର ପାଳୁ ବହୁତ ଅଛି ଏପଟେ ବି ଅଛି ଆମର ନାହିଁ କି ସବୁ ସବୁ ପଟେ ଯୋଉ ପଟେରେ ଦର୍ଶନୀୟ ସ୍ଥାନ ଅଛି ସବୁଆଡେ ଅଛି ହେଲା ଆଉ ଆମର ଏପଟେ ବିଶେଷ କରିକି ସେଇଟା ବାବା ବ ଭୂଷଣ୍ଡେଶ୍ଵର ଆଉ ଯୋଉ ଚିଙ୍ଗୁଡି ମାଛ ଖାଉନି ଖାଉନ ଏବେ ଯୋଉ ଚିଙ୍ଗୁଡି ମାଛ ଖାଉଛ ଏଇପଟେ ହିଁ ଚାଷ ହଉଛି । ଚି ଆମର ହେଲା ।
ଚିଙ୍ଗୁଡି ନା
ଯୋଉ ଯେ ବଡ ବଡ ଚିଙ୍ଗୁଡି ନି ମାନେ ଏଇଡା ଚିଙ୍ଗଡା ନୁହେଁ ଚିଙ୍ଗୁଡି ଯେଟା ବଡ ବଡ ହେନାମି ଚିଙ୍ଗୁଡି କୁହନ୍ତି ଅ ସେଇଟା ଆମର ଏଇପଟେ ହିଁ ଚାଷ ହଉଛି ହେଲା।
ଓହୋ।
ମୋ କକା ପରା ସେଇଥିରେ କୋଟିପତି।
ମାନେ ଚିଙ୍ଗୁଡି ଚାଷ?
ହଁ ତାଙ୍କର ମାନେ ପୋଖରୀ କ ହଁ ପୋଖରୀ ଭଳିଆ ମାନେ ଖୋଳିଲେ ତାପରେ ସେଇର ବେଶୀ ପାଣି ନାହିଁ ଅଣ୍ଟେ ଲେଖା ପାଣି ହେଲା ସେଥିରେ ସେ ତାକୁ ଛୋଟ ଛୋଟ ମାନେ ମାଛର ଯୋଉ ଆଣ ଯୋଉଟାକୁ କୁହନ୍ତି ସେଇଟା ଆଣିକି ଛାଡ଼ିଲେ ଦାନା ଫାନା ଦେଇକି ତାକୁ ତିରିଶ ଶ ଗ୍ରାମ୍ ଚାଳିଶ ଗ୍ରାମ୍ ହେଲା ପରେ ତାକୁ ବିକ୍ରି କରନ୍ତି ବହୁତ ବେନିଫିଟ୍ ବହୁତ ବେନିଫିଟ୍ ।
ହଁ ମତେ ସେ ଚିଙ୍ଗୁଡି ଆମେ କଣ ଜାଣିଛୁ କୋଉଠି କଣ ହଉଛି ଆମେ କାଇଁ ଜାଣିବୁ।
ନାଇଁ ନାଇଁ ଆମ ଆମର ଏପଟେ ହୁଏ ଆମ ଏପଟରୁ ହିଁ ସପ୍ଲାଏ ହୁଏ ଏଇଟା ଅଲ୍ ଇଣ୍ଡିଆକୁ ଅଲ ଇଣ୍ଡିଆ ବାହାରକୁ ବି ଯାଉଛି ଆମେରିକା ଫାମେରିକା ଲଣ୍ଡନ ଫଣ୍ଡନ ସବୁ ଆମ ଏଇପଟ ହିଁ ଯାଏ ହୁଁ।
ଜାଣିନି କେମିତି ହୁଏ ମୁଁ କେବେ ଦେଖିବି ନାହିଁ। ଆମେ ଖାଲି ଜାଣିଛୁ ଚିଲିକାରୁ ଆସୁଛି କି କୋଉଠି ଆସୁଚି
ହୁଁ ହୁଁ ହୁଁ ହୁଁ ହୁଁ।
ତାହେଲେ ବଢିଆ ବଢିଆ ଜାଗା ଅଛି ନାଇଁ କି। ଆମର ସବୁ ଆମେ ବାଲବିକ ଯାଉ ସେତେବେଳେ ଆମର କମ୍ପିଟିସନ ହଉଛି। ଆମେ ସେତେବେଳେ ବାଲେଶ୍ୱର ଆମର ଅଲଗା ଗ୍ରୁପ ମାନେ ଯାଇଥିଲେ ଆମେ ଯାଇନଥିଲୁ। ମଁ ଦିଦି ଜର ଯା ଯାଇଥିଲି କହିଲେ ବହୁତ ବଢିଆ ବଢିଆ ଜାଗା କହିଲେ ବହୁତ ବଢିଆ ବଢିଆ ଜାଗା। ଅଛି। ବୁଲିବାକୁ ଆମ ଦେଖିବା କେବେ ଗୋଟେ ସୁଯୋଗ ହେଲେ ଯିବା।
ଠିକ ଅଛି ହୁଁ ହୁଁ ହୁଁ ହୁଁ ହୁଁ।
ଆଉ ରାତି ଖାଦ୍ୟ ରୁଟି କରିିବ।
ହଁ ନାଇଁ ମୁଁ ଯାଉଛି ଏବେ ରୁଟି କରିବି ହେଲା ଶଶୁର ଅଛନ୍ତି ଶୀଘ୍ର ଖାଆନ୍ତି। ଆଉ ହଁ ହଁ।
ହଁ। ମା ତାର ଛିଣ୍ଡିଗଲା ତ ଉପର ଯୋଉ ଦୀପ ତାର ଲଗେଇାଇଥିଲା ବା ଏଇଠି ତାର କନପ କା ତ କହୁଛୁ ଦୁଷ୍ଟ ନା କହୁଛି।